ହାଲୋ ହାଲୋ।
ହୁଁ।
ଭଏସ ଆସୁଛି, ହଁ ଶୁଭୁଛି ଶୁଭୁଛି କଣ କରୁଥିଲେ?
ଏଇଠି ବସିଥିଲି ଗରମ ହଉଚିତ, ବାହାରେ ବସିଛି ଆଉ
ଆଛା, ଖାଇସାଇଲେଣୀ?
ଆଉ କଣ କରୁଥିଲ ତମେ?
ମୁଁ ବି ସେଇ ବସିଥିଲି ଘରେ, ଆପଣ ଖାଇସାରିଲେଣି?
ନାଇଁ ଖାଇନି ଚା ପିଇଥିଲି ସକାଳେ, ଏଇ ଏବେ ସନ୍ଧ୍ୟାବେଳେ ଚା ପିଇଥିଲି? ଆଉ ଆଇସ୍କ୍ରିମ ଖାଇଥିଲି।
ଚା ସହିତ ଆଇସକ୍ରିମ ଖାଇଥିଲେ?
ଚା ପିଇ ସାରିଥିଲି, ତାପରେ ଦଶ ମିନିଟ ପରେ ପୁଣି ଏଠୁ ଆଇସ୍କ୍ରିମ୍ ଖାଇଲି।
ଆଚ୍ଛା ହ ହଉ, ଆପଣଙ୍କ ଘରେ ସବୁ କିଏକିଏ ଅଛନ୍ତି?
ହାଁ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଅଛନ୍ତି ଶାଶୁ, ଶଶୁର ଆଉ ଯା ଦିଅର ଆଉ ମୋ ପୁଅ ହଁ ଆଉ ନହେଲେ ଏମାନେ ସବୁ କୁଆଡୁ ଆସିଲେ?
ଓ ହୋ ମୁଁ ଭାବିଲି ଅନମ୍ୟାରେଡ ବୋଲି।
ଆଉ ତମ ଘରେ ସବୁ କିଏ ଅଛନ୍ତି?
ବାବା, ମାମା, ମୁଁ ଆଉ ମୋ ସାନ ଭାଇ।
ଓଃ।
ହଁ।
ଭଲ ତମତ ଆଉ ଛୋଟ ପରିବାର, ଆରାମରେ ରହୁଥିବ ଆଉ।
ଉୁଁ ବେଶି ଆରାମ ନାହିଁ, ସେମିତି ନର୍ମାଲି ଆରାମ। ଆଉ ରାତିରେ କଣ ରୋଷେଇ କରିଛନ୍ତି ଖାଇବାକୁ?
ରୋଷେଇ ଆଜି କରିନି ମୁଁ କିଛି।
ପରେ ଖାଇବେନି
ଖାଲି ରୁଟି କରିଦେଇଛି ଆଉ ଇଚ୍ଛା ହେଲାନି କିଛି କରିବାକୁ ମତେ ଗରମ ହଉଛି ବୋଲି
ହଉ।
ଆଉ ଖାଲି ଟମାଟୋ ଭାଜିକି ଖାଇଦେବି ଆଉ ତାକୁ ଦଳିକି ରୁଟି ସହିତ ଖାଇଦେବି।
ରଥଯାତ୍ରା ଦେଖିଯିବାନି ପୁରୀ
ନା ମ ରଥଯାତ୍ରା କୁ ଆଉ ଯାଇ ହବନି ଏତେ ଭିଡରେ ଯାଇକି ଦର୍ଶନ ତ କରିହବନି। ଟିଭିରେ ଦେଖିଦେଲେ ବରଂ ଆରାମସେ ଦେଖି ହବ ସବୁ ଠାକୁରଙ୍କୁ ଦର୍ଶନ ହେଇଯିବ ଟିଭିରେ
ସେଇଟା ବି ଠିକ କଥା
ଆଉ ଏତେ ଭିଡରେ ଯାଇକି ନା ରଥଯାତ୍ରା ଟାଇମରେ କେବେ ବି ଯାଇନି?
ଓହୋ ଅପ୍
ଅନ୍ୟ ଟାଇମରେ ଯିବାକୁ ବି ଏତେ ହୁଏନି ସୁବିଧା ତ ଆଉ ରଥଯାତ୍ର ଟାଇମରେ ତ ଛାଡ ଆଉ ତୋ ମାମା କଣ କରୁଛନ୍ତି?
କଣ?
ମାମା କଣ କରୁଛନ୍ତି?
ରୋଷେଇ କରୁଛନ୍ତି।
ଆଜି ରୋଷେଇରେ କଣ?
ରୁଟି କରୁଥିଲେ। ଆଉ ମୁଁ ଜଷ୍ଟ ଏବେ ଯାଇଥିଲି ଯେ ରୁଟି କରିଥିଲି ତାପରେ ତ କଣ ତର ଆଳୁ ଭଜା ବସିଛନ୍ତି।
ସେତିକି ଆଉ ଦିପର କଣ ଥିଲା ଖାଇବା ସେଇ ଖାଇବାରେ ଖାଇବି ଆଉ କଣ?
ଅହ।
ଆପଣ ତ ଖାଲି ରୁଟି କରଛନ୍ତି ନାଇଁ?
ହଁ ରୁଟି କରିଦେଇଛି ସକାଳୁ ଯୋଉ ଡାଲି ଥିଲା ଆଉ ମୋ ପୁଅ ତ ପଖାଳ ଭାତ ଖାଇଦେଲା ସେ ଆଳୁଚକ ପଖାଳ ଭାତକୁ ଆଳୁ ଚକଟା ଖାଇଲା ମୋ ପୁଅ ଆଉ ତା ବାବା ଖାଇବେ ଓଡସ ଖାଇବେ ଆଉ ସେ ପଖାଳ ଖାଇବେ ମୁଁ କେବଳ ମୋ ପୁଅର ଚତୁର୍ଥ କ୍ଲାସ ହେଲା।
ଭେଯୋ ସି ବିି ଏସି ଇ ନା?
ନାଇଁ ସ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଛି
ଆଚ୍ଛା ଅ ହଉ ଭଲ।
ହଉ ସେ ଯାଇଥିଲା ତା ମାମୁଁ ଘରକୁ ତ କାଲି ଆମେ ଆସିଲୁ। ଟୁ ଆଜି ସ୍କୁଲ ଗଲା ଆଉ ଆଉ ତମେ କଣ ପାଠ ପଢୁଛ?
ମୁଁ ଡିପ୍ଲମା କରୁଛି। କଣଟା?
ଆଉ କୋଉଠି ଡିପ୍ଲୋମା କରୁଛନ୍ତି?
ଢେଙ୍କାନାଳରେ।
କୋଉଥିରେ?
ଇଲେଟ୍ରିକାଲ।
ଆଚ୍ଛା।
ଆପଣ ଗ୍ରାଜୁଏସନ କମ୍ପ୍ଲିଟ କରିଦେଇଛନ୍ତି।
ହଁ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଯାଇକି ବାହାଘର ହେଇଗଲା ଆଉ
ଆରେଜ ମ୍ୟାରେଜ ନା ଆଉ କଣ?
ଆଉ ଆଉ ତମର ସବୁ କଣ ଗଛ ଲାଗିଛି?
ହ୍ୟାଲୋ।
ହ୍ୟାଲୋ।
ଏ ଆପଣଙ୍କ ଆରେଞ୍ଜ ମ୍ୟାରେଜ ନା କଣ?
ହଁ, ଆରେଞ୍ଜ ମ୍ୟାରେଜ। ଆଉ ଆରେଞ୍ଜ ମ୍ୟାରେଜ କଣ। ଯୁଜ ହରିଆ ମ୍ୟାରେଜ ସେ ଆଉ
ହଉ ଭଲ। ରଥଯାତ୍ରା କୁ ପ୍ଲାନ୍ କଣ କରିଛନ୍ତି? କୁଆଡେ ଯିବେ ବୁଲିବାକୁ ନା ଘରେ କ ପ୍ଲାନ୍?
ନାହିଁ ରଥଯାତ୍ରା କୁଆଡେ ବି ପ୍ଲାନ ନାହିଁ। ଗାଁରେ ହିଁ ରହିବୁ। ଏ ଗାଁର ଛୁଟି ଆମର ଅଠେ ନା ଏତେ ଭଲ ହୁଏନି। ଏଠି ଜଗନ୍ନାଥ ମନ୍ଦିର ଗାଁ ରେ ନାହିଁ ତ। ଆଉ ଭଲସେ ହୁଏ ହୁଏନି। ଆଉ ଛୋଟ ଶଗଡ ଗାଡିରେ ପିଲାମାନେ ତାକୁ ସଜେଇକି ତାପ ଠାକୁର କରିକି ନିଅନ୍ତି ଆଉ
ଓହୋ। ଭଲ କଥା।
ଆ ବଡ ଆକାରରେ ହୁଏନି। ଯାହାହେଲେ ବି ଠାକୁର ତ। ଆଉ ଯେମିତି ହେଲେ ପୂଜା କରନ୍ତି ଆଉ ଏମିତି
ତାହେଲେ ରଜକୁ ଆପଣ ଆପଣଙ୍କ ବାପ ଘରେ ଥିଲେ?
ହଁ, ରଜକୁ ବାପ ଘରକୁ ଯାଇଥିଲି। ସେଠି ଭଲ ମଜା କଲୁ। ସେଠି ବିଭିନ୍ନ ପ୍ରକାର ପିଠା ଖାଇଲୁ। ଆଉ ଦୋଳି ଖେଳିବାକୁ ଯାଇଥିଲୁ। ଉଁ ଆଉ ମିଠା ସବୁ ପୋଡ ପିଠା ଖାଇଲୁ। ଆଉ ସବୁଆଡେ ବୁଲିଲୁ ଆଉ
ଆଚଛା।
ରଜ ମହୋତ୍ସବ ଦେଖିବାକୁ ଯାଇଥିଲୁ। ସବୁଆଡେ ବୁଲିକି ମଜା କରିକି ଆସିଲୁ ଆଉ ଆଉ ତମେ ସବୁ କୁଆଡେ ଯାଇଥିଲ?
ଅବଶ୍ୟ ଏମିତି ଆମ ପୁଅ ପିଲା ତ ରଜ କଣ କରିବୁ? ସେମିତି ବର୍ଷା ହଉଥିଲା। ଖରା ହଉଥିଲା। ଆଉ ଯାଇ ହବାର ଲାନି ଘରେ ହିଁ ରହିଲୁ। ଘରେ ଯାହା ପିଠା, ପିଠା ବନେଇଥିଲ ତ ସେଠି ଖାଇଲୁ ଆଉ କଣ?
ବର୍ଷା, ଫର୍ଷା ହଉଥିଲା କି ରଜ ଟାଇମ ବେଳକୁ?
ବର୍ଷା ବହୁତ ଜୋରେ।
ହଁ, ଆମର ଏପଟେ ବର୍ଷା ନାହିଁ କିଛି ହେଇନଥିଲା।
ଓହୋ ଭଲ କଥା ବି ଏଞୟ କରିଥିବେ। ବହୁତ ଦୋଳି ଖେଳିଥିବେ। ଦୋଳି ଖେଳିଯାଇନାହାନ୍ତି?
ହଁ, ଦୋଳି ଖେଳି ଆ ଯାଇଥିଲୁ ନା। ଆଗ ଦୋଳି ଖେଳଟା ଆଗ।
ଓହୋଃ।
ଆଉ ପାନ ଖାଇକି ଆଉ ପାଟି ନାଲି କଲୁ। ଦୋଳି ଖେଳିଲୁ। ଆଉ ସବୁଆଡେ ବୁଲିବାକୁ ଯାଇଥିଲୁ। ଆଉ, ସେଠି ସବୁ ପାଖ ପାଖ ମନ୍ଦିର ଅଛି। ଉୁଁ ଜଗନ୍ନାଥ ମନ୍ଦିର ଗୋଟେ ପାଖରେ ଅଛି। ଶରଣ ଶ୍ରୀକ୍ଷେତ୍ର ସେଠିକି ଯାଇଥିଲୁ। ସେଠି ମୟୂର ଅଛି। ଦେଖିଲି ସବୁ ବଢିଆ ଲାଗିଲା। ଆଉ ଗୋଟେ ମଙ୍ଗଳା ମନ୍ଦିର ଯାଇଥିଲୁ।
ହଁ ଆଉ
ସବୁ ବୁଲିକି ଦେଖିଲୁ ଆଉ ଆଉ ତ ମାମା ସବୁ କୁଆଡେ ଯାଇଥିଲେ? ତମ ମାମା ବି ଦୋଳି ଖେଳିଥିବେ?
ହଁ ଦୋଳି ଖେଳି ଯାଇନାହାନ୍ତି। ତ ବେଶୀ ଯାଇନାହାନ୍ତି। ଉପରଳ ଟିକେ ବର୍ଷା ତ ହଉଥିଲା ତ ଯେତେବେଳେ ବର୍ଷା ଛାଡିଥିଲା ତ ଏଇ ସାଢେ ତିନିଟା ଚାରଟା ବେଳକୁ ଯାଇଥିଲେ ଦୋଳି ଖେଳି ଆଉ
ହଓ ସେଟା ଦୋଳି ବହୁତ ଗୁଡେ ପଡେ ନା କମ ପଡେ?
ବହୁତ ନାଇଁ ଗୋଟିଏ ହିଁ ଦୋଳି।
ଆଁ ହ।
ହଁ ହ। ରାତିରେ ସମସ୍ତେ ଖେଳନ୍ତି ଆଉ ଟିକେ ଟିକେ ଆଉ?
ହୁଁ ହୁଁ।
ଫଟୋ ଫଟୋ ଉଠିକି ମଜାମସ୍ତି କରିକି ଯାଇଛନ୍ତି। ସମସ୍ତେ ଯେତିକ ମାନେ ପାଖାପାଖି ଅଛନ୍ତି ଲୋକ ଝିଅ
ହଁ ସେଇଆ ତ ଆଉ ସବୁ କଣ ସବୁ ଲଗେଇଛ ଗଛ ବାଡ଼ି ବଗିଚାରେ?
ତ ଆଉ ମୁଁ କିଛି ଜାଣିନି ସବୁ ଘରେ ଲଗେଇଛନ୍ତି ତଥାପି ମୁଁ ତ ଏବେ ଏଇ ଇଆକୁ ବାହାରେ ଅଛି। ଗେଣ୍ଡୁ ଗଛ ଲାଗିଛି ଆଉ ସେମିତି କଣ ଫୁଲ ଗଛ ଲାଗିଛି ଆଉ ଏଇଟା କଣ ଅଶୋକ ଗଛ ଲାଗିଛି।
ହୁଁ ଅ ଶୋକ ଗଛଟା ଶୁଭ ଲାଗିଲେ।
ହଁ ଆଉ ଏଟା କଣ ଯୋଉ ତ ଟଗର ଗଛ ଅଛି
ହ
ସେତିି ଆଉ କଣ ସେ ନର୍ମାଲି ଗଛ ଅଛି ତ ଅନ୍ଧାରରେ ମୁଁ କିଛି ଜାଣିନି ସେମତି କଣ କଣ ଗଛ ଲଗେଇଛନ୍ତି ଘରେ?
ଆମର?
ହଁ।
ଆମର ଲାଗିଛି ନାଲି ମନ୍ଦାର ହଳଦିଆ ମନ୍ଦାର। ଆଉ ଅଁଳା ଗଛ ଟା ଆଗରେ ଲାଗିଛି।
ଓହୋ।
ରଜନୀଗନ୍ଧା ଲାଗିଛି ଅଶୋକ ଗଛ ଆମର ବି ଆଣିକି କିଣିକି ଆଣିକି ଲଗା ହେଇଛି।
ଆଗରୁ ଥିଲେ ନା ଆପଣ ଲଗେଇଛନ୍ତି?
ନାହିଁ ଇଏ ଲଗେଇଛନ୍ତି ତା ବାବା ଲଗେଇଛନ୍ତି ମୁଁ କିଛି ଲଗେଇନି। ସେ ଲଗେଇକି ସେ ହିଁ ପାଣି ଦଉଛନ୍ତି ମୁଁ ଖାଲି ଫୁଲ ତୋଳୁଛି। ହଉ ହଉ ପରେ କଥା ହେବା।
ହଁ।